ହ୍ୟାଲୋ ହ୍ୟାଲୋ। ହଁ ହଁ।
କଣ କରୁଛ?
ବସିଚି।
ହ୍ୟାଲୋ ବସ। ଓହୋ ଆଉ କଣ ତା ଆ
ତମ ବୟସ କେତେ? ହାଲୋ।
ହାଲୋ।
ହାଲୋ।
ହଁ କଣ କରୁଛ?
ମୁଁ ଏ ବସିଚି।
ଓହୋ ଆଉ ତମ ଘରେ ସବୁ କଣ କରୁଚନ୍ତି?
ଆମ ଘରେ ସବୁ ରୋଷେଇ କରିୁଚନ୍ତି, ବସିଚନ୍ତି।
ଓହୋ ଆଉ ତମେ ସାଇକେଲ ଚଲେଇ ଶିଖିଛ?
ହଁ ଚଲେଇ ଶିଖିଚି। ସେଇ ଭଳିଆ ଆସ୍ତେ ଆସ୍ତେ ଚଲେଇ ଶିଖିଲି ଆଉ।
ତମକୁ କିଏ ଶିଖେଇ ଦେଲା ସାଇକେଲ ଚଲେଇବା?
ଘର ପାଖରେ ଗୋଟେ ଛୁଆଟେ ଅଛି।
ଓହୋ ତମେ କଣ ତାକୁ କହିଲ ମୁଁ ଶିଖିମି ସାଇକେଲ ମତେ ଶିଖେଇ ଦେ। ଓହୋ ତମେ ସାଇକେଲରୁୁ କେବେ ପଡିଛ?
ନା।
ଆଁ।
ନା ପଡି ନା।
ପଡିନା ସାଇକେଲ ଶିଖିଗଲ। ସ୍କୁଲ ଯାଉଛ ଟୋଟାଲି ପଡିନା?
ନା।
ଓହୋ ଆଉ ତମର ହେଲା ଯୋଉ ତମ ନଡିଆ ଗଛ ତ ସେ ଜାଣିଛି।
ଆଜ୍ଞା।
ହାଲ ତମର ନଆ ଗଛ କେତେଟା ଅଛି?
ତିନିଟା।
ତିନଟା ଅଛି ନଡିଆ ତମର କେତେ ମେଞ୍ଚେ ମେଞ୍ଚେ ନଡିଆ ହୁଏ ନା ଅଳ୍ପ ହୁଏ।
ମେଞ୍ଚେ।
ଓହୋ ତମେ ଡାବ ପିଇବାକୁ ଭଲ ପାଅନା।
ହଁ।
ତମୁକୁ କୋଉ କୋଉ ଫଳ ସବୁ ପସନ୍ଦ? ହଁ ଏତେ ଲେରେ କଣ କହୁଚ ଜଲଦି କହୁନ। ହାଲୋ। ହାଲୋ ହାଲୋ। ହାଲୋ। ହଁ। ଯୋଉ କାମ ଅଛି, ଆଉ ତୁ କହୁନୁ ସେଇଆ ମୁଁ କଲ୍ କରିବିନି ମୋର କଟିଯିବ ଏଥିରେ।